ଆପଣ ଶୁଭାହେଉଛି ହୁଁ ନମସ୍କାର କେମିତି ଅଛନ୍ତି?
ହଁ ମୁଁ ବହୁତ ଭଲ ଅଛି ଆଉ ଏବେ କିଛି ସମୟ ପୂର୍ବରୁ ଯାଇଥିଲି ବଜାର ଯାଇଥିଲି ଯେହେତୁ ଘରେ। ଖାଦ୍ୟ ମତେ ଭଲ ଲାଗିଲାନି ସେଥିପାଇଁ ମୁଁ ଟିକେ ବଜାରକୁ ଯାଇଥିଲି ମୋ ଭାଇଙ୍କ ସାଙ୍ଗରେ ବଡ ଭାଇଙ୍କ ସାଙ୍ଗରେ।
ଆଜି ଘରେ କଣ ହେଇଥିଲା କି?
ନାଇଁ ସନ୍ଧ୍ୟା ସମୟରେ ତ କିଛି ସେପରି ଖାଦ୍ୟ ହେଇନଥିଲା। ଯେହେତୁ ଚୁଡା କଦଳୀ ଖାଇବା ପାଇଁ ମୋର ଇଚ୍ଛା ନଥିଲା ହେଥିପାଇଁ ମୁଁ। ଟିକେ ବଜାରକୁ ଯାଇ ବଜାର ଯାଇ ଉଁ ହମ୍। କିଛି ଖାଇକି ଆସିଲି। ଆସିକି ଏବେ।
ଓକେ ଆଟା ଆପଣ ବଜାରରେ କଣ ଖାଇଲେ?
ବଜାରରେ ଯାଇଥିଲି ପଦ୍ମ ଯାଇଥିଲି। ବୁଝିପାରିଲେ ଆଜ୍ଞା ସେଠିକି ଯାଇ ଆ ବରା ସିଙ୍ଗଡା ଏବଂ ଅ। ହୁଁ ଏ ବିଭିନ୍ନ ପ୍ରକାରର ଉ ମିଠା ଖାଇକି ଆସିଲି ଆଉ।
ଆଜ୍ଞା ହଁ ହେଠି ମୁଁ ଖାଏ ଶୁଣିଛି ହେଠି ଖାଇବା ସ୍ୱାଦିଷ୍ଟ ଭୋଜନ ମିଳେ।
ଆଜ୍ଞା ସ୍ଵାଦିଷ୍ଟ ବହୁ ସ୍ଵାଦିଷ୍ଟ ଭଜନ ସେଠି ମିଳେ।
ଆଜ୍ଞା ତ ହୁଁ। ତ ହେଠି ଆପଣ କଣ କଣ ଖାଇଲେ ହେଠି କଣ କଣ ହୋଇଥିଲା?
ଆଜ୍ଞା ସେଠି ତ ବିଭିନ୍ନ ପ୍ରକାର ହେଇଥିଲା ମୁଁ ଯେହେତୁ ଅଁ। କିଛି ଅନ୍ୟ କିଛି ଖାଇନି ଖାଲି ମିଠା ଖାଇଲି। ଏବଂ ଅ ବରା ଆଉ ସିଙ୍ଗଡା ଏବଂ ତରକାରୀ ଖାଇଲି।
ଆଜ୍ଞା ଆଜ୍ଞା ସେଠି ଆପଣଙ୍କୁ କେତେ ପଇସାରେ ଏଇ ଖାଦ୍ୟ ମିଳିଗଲା?
ଆଜ୍ଞା ଯେହେତୁ ମୁଁ ବରା ଖାଇଲି ଦୁଇଟି ସିଙ୍ଗଡା ଖାଇଲି ଦୁଇଟି।
ଆଜ୍ଞା ବରା ସିଙ୍ଗଡ଼ା ବହୁତ ସ୍ଵାଦିଷ୍ଟ ଭୋଜନ ଆଉ କଣ କୁହ?
ଆଜ୍ଞା ତା ମିଠା ଖାଇଲି ଦୁଇଟି ହେଲା ଷାଠିଏ ଟଙ୍କା। ଏବଂ ଷାଠିଏ ଟଙ୍କା ଆଉ। ତରକାରୀ ଖାଇଲି ଦୁଇଥର ଏ ସତୁରି ଟଙ୍କା।
ସତୁରି ଟଙ୍କା ଆପଣଙ୍କ ମନେ ଅଛି ଆମେ ଯେତେବେଳେ ଯାଇଥିଲେ ଖାଇବାକୁ ଆମେ ଚାରି ପାଞ୍ଚ ଜଣ। ଆ ସାଙ୍ଗ ମିଶିକି ବନ୍ଧୁ ଯାଇଥିଲେ ଖାଇବାକୁ। ବନ୍ଧୁ ଆଜ୍ଞା। ତ ଆମେ ସେଠି ଆମେ ତିରିଶ ଟଙ୍କାରେ ଖାଇଲେ ଆପଣ କଣ ଏତେ ଖାଇଲେ କି ଆପଣଙ୍କର ସ ତୁରି ଟଙ୍କା ହୋଇଗଲା।
ଆଜ୍ଞା ଯେହେତୁ ଖାଇଲୁ ଆମେ ଦୁଇ ଜଣ ଯାଇଥିଲୁ ମୁଁ ଟିକେ ଖାଉ ଖାଉ ଖାଇଦେଲି।
ଆଉ ଟିକେ ହେଇଗଲା ପଇସା ଆଉ।
ଆଜ୍ଞା ତ ଆପଣ କଣ କହୁଛନ୍ତି ଆମେ କାଲି ଯିବା ଖାଇବାକୁ?
ଆପଣଙ୍କୁ ତ ବହୁତ ଥର ଡାକୁଚି ଆପଣ ଆପଣ ତ ଯିବା
ମୋର ଏଇ ଘରେ ଟିକେ କାମ ପଡ଼ିଯାଇଥିବାରୁ ମୁଁ ଟିକେ ବ୍ୟସ୍ତ ରହୁଛି ଆପ ପଣ ଜାଣିଥିବେ ଆପଣଙ୍କ ଭଳି ତ ମୋର ସମ୍ବଳ ନାଇଁ ଯେହେତୁ ବାପା ଗାଡ଼ି ନେଇଯାଉଛନ୍ତି ଆଉ ମୋତେ ଘରେ ଅନ୍ୟ କିଛି ବାହନ ମିଳୁନି ଚଲାଇବାକୁ ତ ମୁଁ ଟିକେ ବ୍ୟସ୍ତ ସ ରହିଯାଉଚି ଆଉ ମୋ ପାଖେରେ ଉଁ ଡ଼ିବାକୁ ସମ୍ବଳ ବି ନାଇଁ ତ ଆମ ଆମେ ଯେତେବେଳେ କାଲି ଏଁ ଏଁ ମ୍ ଖୋଲା ହେଇକି ଇ ଇ ସମୟ ଥିବ ମୋ ପାଖେରେ ତ ମୁଁ ଆପଣଙ୍କ ସହିତ ଯିବାକୁ ଚାହୁଁଚି ଆମ୍ଭେ ଯିବା କିଛି ଖାଇ ପିଇକି ଆସିବା।
ଆଜ୍ଞା ନିଶ୍ଚିନ୍ତ ଯିବା ଆପଣ ଯେ ଗାଡ଼ି ଟିଏ ଆଣିବେ ଆପଣ ଯଦି ମୋତେ କିଛି ଖାଇବାକୁ ଦେବେ ଆପଣଙ୍କ ପଇସାରୁ। ତାହେଲେ ମୁଁ ଆପଣଙ୍କ ସାଙ୍ଗେ ଯିବାକୁ ରାଜି ଅଛି।
ଆଜ୍ଞା ଆଜ୍ଞା ମୁଁ ରାଜି ଆପଣ ମୋ ବନ୍ଧୁ।
ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ।
ଆପଣ କି ହେ ଯୋଉ ବିସ୍କୁଟ ଖାଇଚନ୍ତି କେବେ ବଡ଼ ବଡ଼ କମ୍ପାନୀର?
ଆଜ୍ଞା।
ବିସ୍କୁଟ୍ ବିସ୍କୁଟ।
ଆଜ୍ଞା ବିଭିନ୍ନ ପ୍ରକାର ଖାଇଚି ଆପଣ ଯୋଉ ବିସ୍କୁଟ ଖାଇନଥିବେ ମୁଁ ମଧ୍ୟ ସେ ବିସ୍କୁଟ ଖାଇଛି।
ହଁ ଆପଣ କଣ ଖାଇଚନ୍ତି ଯେ କି ମୁଁ ଖାଏନି?
ଆଜ୍ଞା ଆପଣ ସେତବଳେ ଜନ୍ମ ହଇନଥିବେ ବୋଧେ ମୁଁ ଯେତବଳକୁ ଉଁ ବିସ୍କୁଟ ଗୁଡ଼ିକ ଖାଉଥିଲି ଆପଣ ଯେହେତୁ
ଆଜ୍ଞା ଆଜ୍ଞା ମୁଁ ବୁଝିପାଇଲି ଆପଣ କଉ ବିସ୍କୁଟ ଖାଉଥୁଲେ। ବହୁତ ବଡ଼ ବିସ୍କୁଟ୍ ହେଇଥିବ ବଡ଼ ନାମ ଦାମ୍ ବିସ୍କୁଟ୍ ହେ ଆମର ସେ ବିସ୍କ କୁଟ୍ କିଣିବା ପାଇଁ ସମ୍ବଳ କାଇଁ ଏଁ ଆ ଆପଣ ଜାଣିପାରୁଚନ୍ତି ଯୁଦ୍ଧ ମୁଦ୍ଧ ଯୋଗୁ ବହୁତୁ ଉଁ ପଇସାରା ଆପଣ ଯୋଉ ଜଣାଥିବ କି ସରକାର ପେଟ୍ରୋଲ୍ ଟାଙ୍କିରେ ଇ ଟୋଣ୍ଟି ପେଟ୍ରୋଲ୍ ଦଉଚି ବୋଲି।
ହୁଁ।
ହଁ ଆ ଏ ତା ଦେହରେ ବହୁତ କ୍ଷତି ହୁଏ ଯେମତି ଆମ ଇଞ୍ଜିିନ ଗୁରାକ ବହୁତ ଶୀଘ୍ର ନଷ୍ଟ ହୋଇଯିବ। ଆଉ ଗାଡ଼ି ବି ଖରାପ ହେଇଯିବ ଆଉ ଇନ୍ସୁରାନ୍ସ କମ୍ପାନୀ ବି ହୁଁ ତାକୁ ଏଇ ଗାଡ଼ି ଖରାପ ଯଦି ଇ ଟ୍ୱେଣ୍ଟି ତେଲରୁ ହୁଏ ତାହେଲେ ସିଏ ପଇସା ଦେବେନି। ଇନ୍ସୁରାନ୍ସ ର ହର୍ଜନା କରିବେନି କି ଭରିବେନି ତା ପାଇଁ ଆପଣଙ୍କୁ କଣ ଲାଗୁଚି କି ଏଟା ଠିକ କରିଛି କି ସରକାର କି ଇନ୍ସୁରାନ୍ସ କମ୍ପାନୀ ବାଲା?
ଯେ ଯେହେତୁ ଯେବେ ଏ ଆ ଆ ସରକାରର ଏତେ ଅର୍ଥନୀତି ଭଲ ନଥିଲା ଏବଂ ସେଇ ସମୟରେ ତା ଆଜ୍ଞା ଇଥା ଇଥା ଇ ଇ ଟ୍ୱେଣ୍ଟି ବଳୁ ଇ ଇ ଟ୍ୱେଣ୍ଟି ତେଲ ଯେତବଳେ ବାହାରିଲା ସେତବଳେ ଯେହେତୁ ଆ ଆ ତେଲର ଦର କମେଇବା ପାଇଁ ଇ ଟ୍ୱେଣ୍ଟି ବ୍ୟବହାର କରାଯାଇଥିଲା ଏବଂ ଗାଡ଼ି କି ୟ ସ ରଖିବା ପାଇଁ ଭଲ ଗାଡ଼ିର ଇଞ୍ଜିନ୍ କୁ ସେଥିପାଇଁ ଆମ୍ ତେଲଟି କମ୍ କର ଇଥାନଲ ମାନେ ଇ ଟ୍ୱେଣ୍ଟି ତେଲ ବ୍ୟବହାର କରା ଯାଉଥିଲା। ଯେହେତୁ ଗାଡ଼ିର ଅଂ ଏବେ ଯେହେତୁ ଯେହେତୁ ଗାଡ଼ିର କମ୍ପାନୀ ଗୁଡ଼ିକ ସେଗୁଡ଼ିକ ଗାଡ଼ି ଗୁଡ଼ିକ ଅ ଅଁ ଏବେ ଲେଖିବା କୁହନ୍ତୁ ଆପଣ କିଛି କୁହ ସେଇ ଯୋଗୁ ବାହାରଲାନି।
ତ ଲୋକଙ୍କୁ ବାଧ୍ୟ ହେଇକି ଏଇସବୁ ଅସୁବିଧାର ଅ ଆ ମାନେ ସାମ୍ନା କରିବାକୁ ପଡ଼ୁଛି ତ ଏଟା ବହୁତୁ କ୍ଷମା କରିବେ ମୁଁ ଏଇନା କିଛି ଖାଉଚ୍
ଆଜ୍ଞା କୁହନ୍ତ
ତ ଭୋକ ବହୁତ୍ ଜୋର୍ କରୁଛି ତ ଏଇ ଆପଣ ଜାଣିଥିବେ ଏଇ ଛମୟରେ ମୋର ଖାଇବା ବେଳ ତ ଆପଣ କଣ କହୁଛନ୍ତି? କି ନୂତନ ଗାଡ଼ି କିଣିବା ଲାଭଜନକ? କି ବେଟ୍ରି ସ୍କୁଟିି କିଣିଆ?
ଯେହେତୁ ଏବେ ଭାରତ ସରକାର୍ ହଁ ଯେହେତୁ ଏବେ ତ ତେଲର ଦର ବଢି ଚାଲିଚି ସେଥିପାଇଁ ଆମକୁ ଆଏବଂ ମା ଇଲେ ଆଉ ଏବଂ ଯେହେତୁ ତେଲର ଦର ବଢି ଚାଲିଚି ଏବଂ ବାୟୁ ମଧ୍ୟ ପ୍ରଦୂଷିତ ହେଉଚି ଗାଡି ଦ୍ଵାରା ସେଥିପାଇଁ ଆମକୁ ଇଲେକ୍ଟ୍ରିକ ସ୍କୁଟି ଚଲେଇବା ବିଦ୍ୟୁତ୍ ଚାଳିତ ଵିଦ୍
ଆଜ୍ଞା ସେଥିରେ ବହୁତ କମ୍ ପଇସା ବି ଆସିଚି ମୁଁ କାଲି ଶୁଣିଲିକି ପେଟ୍ରୋଲ୍ ରେ ପେଟ୍ରୋଲ୍ ସହିତ ଯୋଉ ଗାଡ଼ି ଗୁଡ଼ା ଥାଏ।
ହୁଁ ଆଜ୍ଞା ଯେହେତୁ ଆମେ ଯେହେତୁ ଜାଣିଚନ୍ତି ଏବେ ଅ ଯୁଦ୍ଧ ଗୁଡିକ ପାଇଁ ତେଲର ଦର ମଧ୍ୟ ବଢି ଯାଇଚି ସେଥିପାଇଁ ଆମକୁ ଏ ଟୋଣ୍ଟି ଏ ଯୋଉ ଏବି ଇଲେକ୍ଟ୍ରି ସ୍କୁଟି। ଭଲ ଯେହେତୁ ପରିବେଶ ପାଇଁ ଭଲ ଆମ ପାଇଁ ଭଲ ଏବଂ କହୁଚି କି ଆପଣ
ଆଜ୍ଞା ଆପଣ ଠିକ୍ କଲେ ଆଁ। ସେ ଯୋଉ ଇଏ କଲେଆମର ଯୋଉ ଉଁ ରାସାୟନିକ ଜିନିଷ ଗୁଡିକ ଯେମିତି ପେଟ୍ରୋଲ ଯୋଉ ଖର୍ଚ୍ଚ ହଉଚି। ତ ଏଇଟା ବହୁତ ବଞ୍ଚିକି ରହିବ ଆମ ଭାରତ ତ ବି ଯୋଉ ଏଇ ତେଲର ନଥିବା ପାଇଁ ଯେହେତୁ ଭୋଗୁଚି। ତ ଆମକୁ ଲାଗୁଚି ସ ବ୍ୟାଟେରୀ ଇଲେକ୍ଟ୍ରିକ୍ ଜିନିଷ ଗୁଡାକ
ହୁଁ।
ଆମର ଏଲ୍ ଟ୍ରୋଲ କମ୍ ଥିବା ସମସ୍ୟାକୁ ଠିକ୍ କରିପାରିବ।
ଆଜ୍ଞା ନିହାତି ନିହାତି।
ତ ଆପଣ ଏଇନା ତ ଆପଣ ଜାଣିଥିବେ ଖରାଦିନ ବହୁତ ଖରା ହଉଚି ଆପଣ ପାଣି ଟି ଭଲ ଭାଇକି ପିଆ ପିଇ କରୁଚନ୍ତି?
ଆଜ୍ଞା ହଁ ମୁଁ ପାଣି ପିଆ ପିଇ ଭଲସେ କରୁଚି କାରଣ ଯେହେତୁ ଏବେ ମୁଁ ବାହାରେ ଖେଳା ଖେଳି ଏବଂ ବୁଲାବୁଲି ଅଧିକାଂଶ କରୁଚି ସେଥିପାଇଁ ପାଣିର ବି ସଠିକ୍ ପାଣି ପିଇବା ପାଇଁ ଚେଷ୍ଟା କରୁଚି ଏବଂ ଝାଳ ଗୁଡିକ ମଧ୍ୟ ମୋ ବହୁତ୍ ଜୋର୍ ବାହାରୁଚି ସେଥିପାଇଁ ଆ ଜଳୀୟ ଅଂଶ ବେଶୀ କମି ଯାଉଚି ମୋ ଶରୀରରୁ।
ଆଜ୍ଞା ଠିକ୍ କଇଲେ ବହୁତ ଖରା ବି ହଉଚି ଆଉ ଆଜି ଆପଣ ମୋର ଯାଇଥିଲେ ଆଜି ଖରା ବେଳେ ପଡିଆ ଆଡେ ତ ସେଠି ବହୁତ ଖରା ହଉଥିଲା। ଆପଣ ଜାଣିଥିବେ କିନ୍ତୁ ଯୋଉ ମଳୟ ପବନ ଗୁୁରାକ ଯୋଉ
ଆଜ୍ଞା ଆପଣ ଗୋଟେ କଥା କୁ ଶୁଣନ୍ତୁ। ସେଠି କାରଣ ସେଠି ଅ ଗଛ ଗୁଡିକ ଥିବାରୁ। ଆମକୁ ବହୁତ ଅ ଭଲ ପବନ ଅ ମଳୟ ପବନ ଏବଂ ଭଲ ଥଣ୍ଡା ଲାଗିଲା ଏବଂ ସେଠି ଠିଆ ହେବାକୁ ଆପଣ ଅନୁଭବ କରିଥିବେ ଏଇଠି ଘର ଅପେକ୍ଷା ଅପେକ୍ଷା ଘର ଆପଣଙ୍କ ଛାତ ଉପରେ ଅପେକ୍ଷା। ସେଠି ବହୁତ ଥଣ୍ଡା ଏବଂ ସେ ପବନଟିର ଅନୁଭବ ବହୁତ ଉଁ ଅ ଆନନ୍ଦଦାୟକ ଥିଲା।
ଆଜ୍ଞା ବହୁତ ଆନନ୍ଦଦାୟକ ଥିଲା ମୋତେ ତ ଭଲ ଲାଗିଲା ଯେମିତି ସେଠି ସପ ପାରିକି ବସିବାକୁ।
ଆଜ୍ଞା ମୋର ମୋର ମଧ୍ୟ୍ୟ ଇଛା ଆଜ୍ଞା ମୋର ମୋର ମଧ୍ୟ୍ୟ ଇଚ୍ଛା ହଉଥିଲା ଟିକେ। ଯଦି ମୋ ଘର ମଧ୍ୟ୍ୟ ସେଇଠି ହେଇଥାନ୍ତା ସେଇଟା ପଡିଆ ନ ହେଇଥାନ୍ତା। ସେଠି ମଧ୍ୟ୍ୟ ମୁଁ କିଛି ଗୋଟେ ପକେଇି ଶୋଇବା ପାଇଁ। ପାଇଥାନି କାରଣ ସେ ଯୁଗର ସେ ଯୋଉ ସେଠି ଯୋଉ ଆନନ୍ଦ। ଏଠି ଘରରେ ସେ ଆନନ୍ଦ ନାହିଁ ଏବଂ
ଆଜ୍ଞା ପବନ ବହୁଛି ସେଠି ବହୁତ ଶାନ୍ତିର ଇଏ ସେଠି କିଛି ଗାଡି ବା ଧାନ କି ପ୍ର ପ୍ରଦୂଷଣ ନାହିଁ ଏଠି ବହୁତ କିଛି। ଅଳିଆ ଆବର୍ଜନା ନାହିଁ ବହୁତ ଖୁସି ଲାଗୁଛି।
ଆଜ୍ଞ ଯୋଉ ପ୍ରକୃତିକ ପ୍ରାକୃତିର ପ୍ରକୃତିର ଦୃଶ୍ୟ ଏବଂ ଆଜ୍ଞା ସୌନ୍ଦର୍ଯ୍ୟ ଏବଂ ଚଢେଇ ମାନଙ୍କର କିଛି ନା କିଛି ଶବ୍ଦ ଗୁଡିକ। ବହୁତ ଆନନ୍ଦଦାୟକ ଏକ ମନୋହର।
ଆଜ୍ଞା ମତେ ତ ବହୁତ ଇଚ୍ଛା ଅଛି ଏପରି ଜାଗାରେ ଘର କରିବାକୁ ଆପଣଙ୍କର ଇଚ୍ଛା ଅଛି କି?
ଆପଣ ଶୁଣନ୍ତୁ ଆପଣ ଘର କରିବା କଥା। ଆପଣ ସେପରି ଜାଗାରେ ଘର ନ ଆପଣ ଘରଟିକୁ ସେପରି କରିବେ। ତାହେଲେ ଆପଣଙ୍କ ସେ ଜାଗା ଥିବ ସେଇଭଳିଆ ଆପଣ ଘର ସାଇଡରେ ଗଛ ଗୁଡିକ ଲଗେଇବେ। ଏବଂ ସେହିପରି ଆପଣ ଆପଣ ସେ ପରିବେଶ ଯଦି ତିଆରି କରିବେ ଚେଷ୍ଟା କରିବା ସେଟା ଭଲ ଆପଣ ଚାହିଁବେ ଯଦି ସେଇଭଳିଆ ଜାଗାକୁ ଯାଇକି ଆପଣ ରହିବେ। ଆପଣ ରହିପାରିବେନି ଆପଣଙ୍କ ଘର ଲୋକ ଯେ ଅଳିଆ ଗଲେ ସେଠି ଏବଂ ସେ ଗଛ ଟିକେ ଗା ତାହେଲେ ସେ କଷ୍ଟ ହବ।
ର ସ୍ଥିତିକୁ ନେଇକି ଏମିତି ଯଦି ଘରେ ଅଶାନ୍ତି ଏବଂ କଳି ଲାଗିଥିବ ତାହେଲେ ଆପଣ ଦୁନିଆରେ ଯେକୌଣସି ବି ସନ୍ଦର୍ଯ୍ୟ ଜାଗାରେ ଥାନ୍ତୁ ଆପଣଙ୍କ ମନ ସୁନ୍ଦର ରହିବନି ତ ମୁଁ ବି ଚେଷ୍ଟା ଚେଷ୍ଟା କରୁଛି କି ଘର ଲୋକ ସବୁ ତାଳମେଳରେ ଥାଆନ୍ତୁ। ଖୁସିରେ ଥାଆନ୍ତୁ ଭଗବାନଙ୍କ ଦୟାରୁ ଆପଣଙ୍କ ଘର ବି ସବୁ ଖୁସିରେ ଥାଆନ୍ତୁ।
ଆଜ୍ଞା ହଁ ମୁଁ ମଧ୍ୟତେ ଚାହୁଁଛି ଆପଣଙ୍କ ଘରେ ସବୁ ଖୁସିରେ ରୁହନ୍ତୁ ଏବଂ ସମସ୍ତଙ୍କ ମଧ୍ୟରେ ଏକତା ରହିଲେ ମଧ୍ୟ ସେଇ ପରିବାରଟି ଗୋଟେ ଅ ଉଚ୍ଚ ସ୍ଥାନରେ ପହଞ୍ଚିପାରିବନି ଏବଂ ଦେଶ ମଧ୍ୟ ସେଇଭଳି।
ଆଜ୍ଞା ତ ମୁଁ ରହୁଛି ମୁଁ ଆଶା କରୁଛି ଆପଣ ବି ଥାଆନ୍ତୁ ଖୁସିରେ।
ଆଜ୍ଞା ଠିକ୍ ଅଛି ନମସ୍କାର।